ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛନ୍ତି?
ହ୍ୟାଲୋ ମ୍ୟାଡାମ ନମସ୍କାର କେମତି ଅ
ହଁ ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଥିଲେ?
ଏଇ ବସିଥିଲି।
ଖାଇବା ସରିଲାଟି ଆପଣଙ୍କର? ଏଇ ଜଷ୍ଟ ଖାଇକି ଆସିଲି। ଏଇ ଜଷ୍ଟ ଖାଇକି ଆସିଲି। ହଁ ଏମିତି ବ୍ରେଡ୍ ଖାଇଦେଲି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ଭଲ ଅଛନ୍ତି ଆପଣ ଭଲ ଅଛନ୍ତି?
ବଢିଆ ଅଛି।
ଆଉ ଖାଇଲେ କଣ?
ଖାଇଲି ଦହିବରା ଆଉ ଚଣା ତରକାରୀ।
ଆ ଭଲଆଉ ହୁଁ ହୁଁ ହୁଁ ବୁଝିଲି ବୁଝିଲି। ମୁଁ ବି ସେମିତି ବି ଖାଇଛି ମାନେ ମଟର ଟା ସିଝେଇକି ହଁ ଭଲ ଲାଗେ। ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ଆଉ କଣ ଆପଣଙ୍କ ରସ୍ ମାନେ ରସ୍
ରୋଷେଇ ନାହିଁ ଏମତି ବୁଲିବା ପାଇଁ କୋଉ ଜାଗା ଭଲ ଲାଗେ?
ମତେ ମତେ ବେଶୀ ଭଲ ଲାଗେ ମାନେ ପାହାଡ ଜଙ୍ଗଲ ଏମିତି ଥିବ ଝରଣା ବେଶୀ ପ୍ରାକ୍- ପ୍ରକୃତି ପ୍ରକୃତି ସ। ହଁ ବସିବାକୁ ଭଲ ଲାଗେ।
ହଁ ହଁ ପ୍ରକୃତି ସବୁ ସେବେ ଭଲ ଲାଗେ ମତେ ଭଲ ଲାଗେ ଆପଣଙ୍କୁ କେବେ କୋରାପୁଟ ଯାଇଛନ୍ତି?
ଉଁ ନା ଯାଇନି କିନ୍ତୁ ବହୁତ ଇଚ୍ଛା ଅଛି ଯିବାକୁ ମାନେ ଦିଥର ବାହାରିକି ମାନେ ଏମିତି ହେଇ ଆସିଛି ପରିସ୍ଥିତି ଯେ ଯାଇପାରିବୁ। ନା ଟିକେଟ ବି ହେଇଯାଇଥିଲା କିନ୍ତୁ ଯାଇ
ହଁ ଆଉ ନା ନା ମୁଁ ବି ଯାଇ ଆମର ବି ସେମିତି ହିନ୍ଦିଜ୍ ଯିବୁ ଯିବୁ ବୋଲି ଆଉ ଯାଇ ପାରିଲୁନି। ଆଉ କଳାହାଣ୍ଡି ଯାଇଛନ୍ତି ଆପଣ? କଳାହାଣ୍ଡି ଟିକେ ଜିଲ୍ଲା ଆଜ୍ଞା। ମୁଁ କହିଲି କଳାହାଣ୍ଡି ଜିଲ୍ଲା ଯାଇଛନ୍ତି?
ନା ସେଇ ଜିଲ୍ଲାକୁ ବି ମୁଁ ଯାଇନି। ଆପଣ ଯାଇଛନ୍ତି?
ଭଲ ଲାଗେ ମାନେ ସେପଟେ ପାହାଡ ଅଞ୍ଚଳ ବେସିକାଲି ଆମର ଦାରିଙ୍ଗବାଡି ବି ଅଛି ଯୋଉଟା ଓଡ଼ିଶା ର କାଶ୍ମୀର କୁହାଯାଏ।
ହଁ ସେଇଟା ତ ମାନେ ଆମ କନ୍ଧମାଳ ଜିଲ୍ଲାରେ ଯାଏ।
ହଁ କନ୍ଧମାଳ ରେ ହଁ କନ୍ଧମାଳ ଜିଲ୍ଲାରେ।
ହଁ। ଓ ଆପଣ କନ୍ଧମାଳ ପଚାରିଲେ ନା ମତେ? ମତେ ଶୁଭା ଗଲା କଳାହାଣ୍ଡି?
ହଁ କଳାହାଣ୍ଡି ବି ସେପଟେ ସାଇଡ୍ ବି ଭଲ ଜାଗା - ଜାଗା ଅଛି ଆମର। କଳାହାଣ୍ଡି ବି ଭଲ ସେଇ ଯୋଉ ଆପଣ ଯୋଉ ପାହାଡ଼ ଝରଣା କହୁଚନ୍ତି ସେମିତି ବି।
ହଁ ହଁ ନା ମୁଁ ଯାଇଛି କନ୍ଧମାଳ ଜିଲ୍ଲା ଯାଇଚି। ଏଠି ଭଲ ଲାଗେ ଦାରିଙ୍ଗବାଡି ବି ଯାଇ ସେଠି ତ ତମର କଫି ଚାଷ ହୁଏ?
ହଁ ଆମର ତ ସେଇଟା କୋରାପୁଟର ଆମର ଓ କଫିଟା କିନ୍ତୁ ଆମର ପ୍ରସିଦ୍ଧ କିନ୍ତୁ ଏପଟେ ସ୍ ସେ ଏରିଆ ଗୁଡାକରେ ଆମ ଆମର ବି ଭଲ ଚାଷ ହୁଏ।
ହଁ ଏପଟେ ବି ହୁଏ ଭଲ ଲାଗେ। ଆଉ ଆପଣଙ୍କୁ କଫି ପିଇବାକୁ ଭଲ ଲାଗେ?
କଫି ପିିଇବାକୁ ବୋହୁତ ଭଲ ଲାଗେ। ମାନେ ଉ ମାନେ ମତେ ଚା ପିଇବାକୁ ବେଶୀ ଭଲ ଲାଗେ କିନ୍ତୁ ମଝିରେ ମଝିରେ ଏମତି କଫି ପିଇବା ଏମ୍
ମତେ ମଧ୍ୟ ଭଲ ଲାଗେ ହଁ ମତେ କଫି ଭଲ ଲାଗେ। ଚା ମାନେ ଚା, କଫି ଅଭ୍ୟାସ ନୁହଁ। କିନ୍ତୁ ଯେତେବେଳେ ମାନେ ଟିକେ ଥଣ୍ଡା ଲାଗେ ନା ଦେହ ଶରୀରଟା ଥଣ୍ଡା ଥଣ୍ଡା ଲାଗୁଥୁବ କି ପା ଗଟା ଆମର ପରି ଥଣ୍ଡା ଲାଗୁଥୁବ ସେତେବେଳେ ହିଁ ପିଏ।
ହୁଁ।
ଆଉ ସବୁବେଳେ ମାନେ ମୁଁ ଅଁ ମାନେ ପାଣି ପ୍ରଥମେ ପିଏ ତାପରେ ଏଗୁଡାକ ନିଏ। ମାନେ ଚା ହୋଉ କଫି ହୋଉ ପିଏ ମାନେ କୁହନ୍ତି ଯେ ମାନେ ଏଇଟା ବି ଆମର ଅଛି ଯେ ଆମେ ସଡନ ଗୋଟେ ଏ ଏଇ ଦିନଷଟା ପିଇଦେଲେ ବେଶୀ ଇଏ ହୁଏ ପାଣିଟା ପିଇକି ଏଇ ଦିନଷଟା ଖାଇଲେ ଦେହ ପାଇଁ ଭଲ ରହିଥାଏ।
ହଁ ହଁ ସମସ୍ତେ କୁହନ୍ତି ପାଣି ପିଇକି ଏଇଟା ପିଇବା କଥା।
ହଁ ଡା ମାନେ ସିଧା ଏଇଟା ଖାଇଦେଲେ ଆମ ଦେହ ପାଇଁ ଭଲ ନୁହଁ ଏଟା। କାହିଁକି ନା ସେଠି ତ ଚିନିର ମାତ୍ରା ରହୁଚି ନା।
ଆଉ କଫିନ ବି ଅଛି।
ହଁ କଠିନ ବି ଅଛି ସେଇଟା ବି।
ଆଉ ଆପଣଙ୍କୁ ହଟ କଫି ମାନେ ଗରମ କଫିଟା ଭଲ ଲାଗେ ଆଉ ଥଣ୍ଡା ଟା?
ଉଁ ଥଣ୍ଡାଟା ଅଧିକ ଭଲ ଲାଗେ ମାନେ ମୁଁ ଯେତେବେଳେ ବାହାରେ ବି ସେଗୁଡାକ ଦେହ ପାଇଁ ଠିକ ନୁହଁ କିନ୍ତୁ ବେଳେ ବେଳେ ଖାଇ ମାନେ ପିଇବା କୁ ପଡେ ଆଉ ସାଙ୍ଗ ମାନଙ୍କ ସହ ବୁଲି ଯାଇଥିଲେ ତ ଇଚ୍ଛା ଲାଗେ ପିଇବାକୁ ତ ମାନେ ମୁଁ ଥଣ୍ଡା କଫିଟା ନିଏ ଭଲ ଲାଗେ ଟିକେ। ବହୁତ କମ ସମୟରେ ପିଏ ବେଶୀ ବି ପିଏନା। ଆଉ ଘରେ ବି ଏମତି ଚା କଫି ଭିତରୁ ମୁଁ ଭଲ ନୁହଁ ହଁ। ଆମର ସବୁ ଜିନିଷର ମା ତ୍ରାଟା ସମାନ ଭାବରେ ରହିଲେ ଠିକ ମାନେ ଅତ୍ୟଧିକ ହେବା କଥା ନୁହଁ କି କମ୍ ହେବା କଥା ନୁହଁ। ଯୋଉଟା ଯୋଉ ପରିମାଣରେ ନେବା କଥା ଠିକ। ଆଉ ଚାଆଟା ତ ପ୍ରକୃତରେ ଚାଆଟା ତ ଆମ ଶରୀର ପାଇଁ ବୋହୁତ ହିଁ ଖରାପ। ଆଉ ଚା ମାନେ ଚାଆରେ କଣ ଚିନିଟା ତ ମାନେ ବୋହୁତ ହି ଖରାପ ଆଜିକା ସମୟରେ ଚିନିଟା ଗୋଟେ ପଓଜନ ଭଳିଆ କାମ କଲାଣି।
ହଁ ସେଇଟା ତ କଥା ହୋ ମାନେ ଚିନିଟା ବୋହୁତ ଖରାପ। ଚିନି ପୁଣି ଯୋଉ କ୍ଷୀରର ଆଉ ଚିନିର କ କମ୍ବିନେସନ ସେଇଟା ତ ଆହୁରି ଖରାପ।
ଆହୁରି ଖରାପ ମାନେ ଜହର ଭଳି ସେଟା ଶରୀର ପାଇଁ କାମ କରେ। ତେଣୁ ଆମେ ଚିନିଠୁ ବି ଯେତିକି ଦୂରେଇକି ରହିବା ସେତିକି ଭଲ। ତେଲ ହୋଉ ମସଲା ହୋଉ ଚିନି ଏଇ ହୁଁ ସବୁ ପ୍ରକାରର ରୋଗ ବାହାରୁଚି ଆଉ ସେଇଟା ବି ଆମର ଅ ମାନେ ଫୁସଫୁସ ହଉ ହୃତପିଣ୍ଡ ହଉ ଯାହାବି ହଉ ଆମର ବୃକକ ହଉ ସବୁ ବୋଉଥି ପାଇଁ ଖରାପ। ହଁ ଆଭ୍ୟନ୍ତରୀଣ ଅଙ୍ଗ ପାଇଁ ବେଶୀ ଖରାପ ସେଗୁଡାକ।
ହଁ।
ଆଉ ଆପଣଙ୍କୁ କୋଉ ଜାଗା ବୁଲିବାକୁ ବେଶେ ଭଲ ଲାଗେ?
ମତେ ବି ଆପଣ ଯେମିତି କହିଲେ କି ପାହାଡ ଝାରଣା ଥିବ ମ ମତେ ବି ସେମିତି ଜାଗା ବହୁତ ବ
ମାନେ ସବୁବେଳେ ଥଣ୍ଡା ଜାଗା ପସନ୍ଦ୍ ନୁହଁ, ଆପଣ କୋଉ। ଥଣ୍ଡା ଜାଗା ବୁଲିବାକୁ ଯାଇଛନ୍ତି?
ମୁଁ ତ ଏତେ କିଛି ଯାଇନି। ମାନେ କହିବାକୁ ଗଲେ ଏମତି ପଢା ପଢି ଏ ସବୁ ଜିନିଷରେ ରହିଯାଇଛି ସେ ଭିତରେ ତଥାପି ସେ ଯହା ହଉ କନ୍ଧମାଳ ଡିସ କନ୍ଧମାଳ ଜିଲ୍ଲା ହେଇଗଲା କି ଏପଟେ ହେଇଗଲା ସେମିତି ପାହାଡ ଜାଗା ଝରଣ ଜାଗା ଆମର ଦଶପଲ୍ଲା ବି ହେଇଗଲା ଦଶପଲ୍ଲା ତେବି ଝରଣା ହେରିକା ଅଛି।
ଆଉ ସେଠିକି ଗଲେ ମନଟା ବି ବହୁତ ଖୁସିଲାଗେ। ମାନେ ତାକୁ ସେ ଜାଗାରେ ବସିକି ଟିକେ ମାନେ ଅନୁଭବ କରିବେ କେତେ ଶାନ୍ତି ଲାଗେ। କୋଉଠୁ ବି ସାଉଣ୍ଡ ମାନେ ଶବ୍ଦ ଆସୁନଥିବ ଏକା ବସିଥିବେ। ଗୋଟେ ଜାଗା କେତେ ଭଲ ଲାଗେ।
ଯୋଉ ତାର ମାନେ ସ୍ଵଚ୍ଛ ପବନର ନା ସେଇଟା ଆହୁରି ବେଶିଭ
ହଁ। ଆଉ ସେଠି ଯୋଉ ତାର ହ୍ୟାଲୋ।
ହଁ କୁହନ୍ତୁ।
ହଁ କଣ କହିଲ ମ୍ୟାଡମ।
ମୁଁ କହିଲି ସେଠିଯୋଉ ଆମର ବେଶୀ କାଲି ଆମର ସ୍ଵଚ୍ଛ ପବନ ଟା ସେଇଟା ଦିହାଉ ଦେହପାଇଁ ବହୁତ ଭଲ।
ହଁ।
ଆଜିକାଲିତ ଏତେ ପରିବେଶ ମାନେ ଦୂଷିତ ହେଇଗଲାଣି ଯେ ସ୍ଵଚ୍ଛ ଓ ଅମ୍ଳଜାନ ଟିକେ ବି ନବାକୁ ନାହିଁ। ଆପଣ ଦିଲ୍ଲୀ କଥା ଦେଖୁନାହାନ୍ତି। ଦିଲ୍ଲୀରେ ଏତେ ମାନେ ପ୍ରଦୂଷିତ ସେ ଏରିଆ
ଆମେ ସେଥିପାଇଁ ହିଁ ସରକାର ବି ଆମକୁ କହୁଛନ୍ତି ଆମେ ଯେତେ ଗଛ ଲଗେଇବା ଭଲ। ଧୀରେ ଧୀରେ ପ୍ରଦୂଷଣ ମାତ୍ରା କମିବ। ମାନେ ଯେହେତୁ ଅମ୍ଳଜାନଟା ଆସିିବ। ଆଉ ସେଇଟା ଆମେ ସମସ୍ତେ ମାନିକି ସେଇ ଜିନିଷ ଟା କରିବା କଥା।
ମାନେ କୋଉ ମାନୁଛନ୍ତି ଆଜିକାଲି। ସରକାରଙ୍କ କଥା ସରକାର ବି ସେତାର କେତେବେଳେ ଇଚ୍ଛା ହେଲେ କ ହଉଛି କେତେଲେ ଇଚ୍ଛା ହେଲେ କହୁନି।
ହଁ ସେଇ ଯେତିକି ମାନିବା ସେତିକି ଆମ ପାଇଁ ଭଲ। ଆମେ ଆମେ ସମସ୍ତେ ସମସ୍ତଙ୍କର ମ ମତ ଯଦି ଧୀରେ ଧୀରେ ଏକ ହେଇଯିବନା ସବୁ ଜିନିଷ ଧୀରେ ଧୀରେ ଠିକ ହେଇଯିବ।
ହଁ, ସମସ୍ତେ ଟିକେ ଟିକେ ସଚେତନ ହେଲେ
ହଁ ପ୍ରଥମେ ନିଜେ ନିଜେ ସ ସଚେତନତା କଲେ ଧୀରେ ଧୀରେ ଆମ ଚତୁଃପାର୍ଶ୍ୱ ମାନେ ଆମ ପରିବାର ଧୀରେ ଧୀରେ ଆମର ଯେତିକି ଲୋକ ଅଛନ୍ତି ସମ୍ପର୍କୀୟ ସେମାନେ ଏମତି ସମସ୍ତ ଙ୍କ ଭିତରେ ଜଣଙ୍କ ପରେ ଜଣଙ୍କ ପରେ ଆସିଯିବ ସେ। ସେ ଜିନିଷଟା ଆମେ କରିବା କଥା।
ହାଲୋ। ଧୀରେ ଧୀରେ ଧୀରେ ଧୀରେ ନିଜକୁ ବଦଳେଇଲେ ଆ ସବୁଦିନ ପାଇଁ ବି ବଦଳେଇ ହେଇଯିବ କିଛି କଥା ନାହିଁ। ପୁରୀ ଯିବ ନା ନାହିଁ ଏଥର ରଥଯାତ୍ରାରେ।
କଣ କହିଲେ ହାଲୋ।
ମୁଁ କହିଲି ପୁରୀ ଯିବେ ନା ନାଇଁ ଏଥର ରଥଯାତ୍ରାରେ। ହାଲୋ। ହାଲୋ ହାଲୋ। ମୁଁ କହିଲି ପୁରୀ ଯାଉଛନ୍ତି ନା ନାଇଁ ଏଥର ରଥଯାତ୍ରାରେ।
ହଁ ଭାବୁଛି ଯିବାକୁ ମାନେ ସେତେବେଳେ ପରିସ୍ଥିତି ଦେଖିକି
ହୁଁ ପରିସ୍ଥିତିକୁ ଦେଖିକି ଯିବା ଆଉ କେମିତି କଣ ଗହଳି ତ ବହୁତ ରୁହେ ପ୍ରବଳ ଗହଳି ଦେଖିକି ଯିବାକୁ ପଢ଼ିବ?
କଣ କହିଲେ ହାଲୋ।
ମୁଁ କହିଲି ପରିସ୍ଥିତି ଦେଖିକି ଯିବେ କହୁଛନ୍ତି ତ ଆପଣ?
ଆଉ ଆପଣ କଣ ରଖିଛନ୍ତି ଯିବାକୁ କିଛି ରଖିଛନ୍ତି ମାନେ ଆପଣ ଯିବେ ନା କଣ?
ଏତେ ଗରମ ହଉଛି ମତେ ଯିବାକୁ ଇଚ୍ଛା ହିଁ ନାହିଁ। କଣ କରିପାରିବା। ଏମିତି ଗହଳି ରୁହେ ନା ବହୁତ। ଉ ହୁଁ।
ହଉ ମ୍ୟାଡ଼ାମ ଆପ
ଓ ହଁ ହଁ ହଁ ଠିକ ଅଛି ଶୁଭ ରାତ୍ରି।
ଅ ହଁ ହଁ।